ହ୍ୟାଲୋ।
କଅଁ କହିଥିଲେ?
ଖଁ କରିବାଆ ରୋଷେଇ ବାସ ସାରିକି ଏ ଝିଅକୁ ଖାଇବାକୁ ଦଉଚି ଆଉ।
ପୁଅପରେ ଆପଣଙ୍କର ଗୋଟେ ଛୋଟ ଝିଅ?
ହଁ ସେ ଶୋଇଥିଲା ତ ଉଠି ପଇଲା ସେଇଥପାଇଁ ତାକୁ ଖୋଇ ଦଉଚ୍ଚି।
ସେ କେତେ ମାସ
ଏଇ ତନ ମାସ।
ରୋଷେଇ କରି ସାରିଲେଣି।
ମୋ ରୋଷେଇ କେତେବେଳୁ ସାରିଲାଣି। ବର୍ଷା ଟା ଉଠଇଥିଲା ନା ସେଥିପାଇଁ ଶୀଘ୍ର କରିଦେଲୁ।
ବର୍ଷା ଟିକେ ଅଛି।
ହୁଁ ଚାରିଟା ବେଳଳେ ହେଇଥିଲା ଏବେ ବି ପକଉଚି ଆଉ ଟିକେ ଟିକେ ସେମିତି ଆଉ।
ଖାଇବାର କଣ ଲାଗୁଚ ହୋଇଛି।
ଖାଇବା କି କଣ ଡାଲି ଆଳୁଚକଟା ହେଇଛି ଆଉ ରୁଟି ଭାତ ଆଉ।
ଆପଣ ରାତିରେ ରୁଟି ଖାଆନ୍ତି ନା ଭାତ ଖାଁ ନ୍ତି?
ନା ବାର ଥିଲେ ରୁଟି ଖାଏ ଆଉ ବାକି ଭାତ।
ଓ ସମସ୍ତେ ଭାତ ଖାଆନ୍ତି ରାତି ରେ?
ହଁ ଆମର ସମସ୍ତେ ଭାତ ଖାଆନ୍ତି ଦେଇ ଅଛନ୍ତି ଦେଇ ମୁଁ ଆମେ ସୋମବାରେ ମଙ୍ଗଳବାରେ ଗୁରୁବାରେ ଶନିବାରେ ଏଇ ବାରରେ ରୁଟି ଖାଉ।
ହୁଁ ଆଚ୍ଛା।
ହୁଁ ହୁଁ।
ଆପଣଙ୍କ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି, ତମେ ଖାଇସାରିଲଣି?
ନାଁ ଖାଇନୁ ଖାଇବା ଟାଇମ ହେଇଛି ଆଉ। ଦଶ ପନ୍ଦର ମିନିଟି ପରେ ଆମେ ଯିବୁ ଖାଇବା ପାଇଁ କି ଆଉ।
ହଁ ହଁ ହଁ ଟାଇମ ବି ବେଶୀ ହେଇନି ଏଇ ସାଢେ ଆଠଟା ତ ହେଇଛି ଆଉ।
ହଁ ମାନେ ନଅଟା ପାଖାପାଖି ଟାଇମରେ ମାନେ ଏଇଟଫଟିଫାଇଭ ରୁ ନଅଟା ପର୍ଯ୍ୟନ୍ତ ଡାକିଦିଅନ୍ତି
ଅ ହଁ।
ଆମର ତ ଏପଟେ ବର୍ଷା ହେଯାଇଛି ଆଜି ରାତିରେ
ଥଣ୍ଡା ଲାଗିବ ଆରାମସେ ନା ନା ଥଣ୍ଡା ଲାଗିବ ଆରାମସେ ଶୋଇପଡିବ ପୁରା ନିଦ ହେଇଯିବ ଆଉ
ହଁ ଥଣ୍ଡା ଲାଗିଲେ ବି ଫ୍ୟାନ୍ ଲଗେଇକି ଘୋଡେଇକି ଶୋଉ ଆଉ ଟିକେ ଥଣ୍ଡା ଲାଗେ ମଜା ଲାଗେ।
ମଶା ବସା ଲାଗୁନାହାନ୍ତି ତ?
ମସା ଡୋର ଆଉ ଉଁ ଝରକା ସବୁବେଳେ ଲକ ହେଇକି ରହୁଛି ବାକି ହଁ ହଁ ମାନେ ରାତିରେ ମତେ ମଶା କାଟୁନାହାଁନ୍ତି କଣକି ଫ୍ୟାନ୍ ଲଗେଇଦେଇକି ଘୋଡ଼େଇକି ସୋଇ ପଡୁଛୁ ନା ସବୁବେଳେ ହଁ। ଖରା ହେଲେ ଟିକେ ଗରମ ହେଲେ କେତେବେଳେ ମସାରିରେ ପଶିକିରି ସେମାନେ କାଟି ଦଉଛନ୍ତି।
ହୁଁ।
ଆପଣଙ୍କର ମସା ଲାଗୁଛନ୍ତି ନା ସେପଟେ?
ହୁଁ କି ମଶା କୁହନା ଲାଇନ ଯଦି କଟିଗଲା ନା
ଜମଗଣ ଭଳିଆ ପା ମାଡି ଆସିବେ କୁଆଡୁ ସେଇଥିପାଇଁ ତ ଏଇ ଝିଅ ଟା ଛୋଟ ଛୁଆଟା ନା ତାକୁ କାଳେ ମଶା କାମୁଡି ଦଉଛନ୍ତି ନା ସେ ତା ଗୋଡା ହାତ ସେ ଛୋଟ ଛୁଆଟା। ଖାଲି ଲାଲ ପଡି ଯାଉଛି। ସେଥିପାଇଁ ସେ ତା ପାଇଁ ମସୁରି ଟାଣୁଚୁ।
ନାଇଁ ମଶାରି ଟାଙ୍ଗିକି ଶୋଇବେ ଛୋଟ ଛୋଟ ପିଲାଟାନା ସେ ମଶାରି ଟାଙ୍ଗିକି ଶୋଇବାଟା ଭଲ ମଶାରୀ ଟାଙ୍ଗିକି ଶୋଇବ।
ତାପରେ ଗରମ ବି ସେ ସହିପାରେନି ସେ ଛୁଆ। ହଁ ଯେମିତି ହେଲେ ଫ୍ୟାନଟାକୁ ବି ଲଗେଇବାକୁ ପଡିବ କଣ କରିବ ଥଣ୍ଡା ହଉ ପଛେ ଫ୍ୟାନଟା ଲଗେଇବ ନହେଲେ ସେ ଶୋଇବନି।
ହଁ ଟିକିଏ ମାନେ ଫ୍ୟାନ ଲଗେଇଦେଲେ ତାକୁ ଟିକେ ଘୋଡେଇଦେଲେ ହେଇଯିବ ଆଉ ମାନେ ସେମିତି କରୁଛି ବା। ମତେ ବହୁତ ଯୋରରେ ଗରମ ମୁଁ ବି ଗରମ ଶଇପାରେନି ମୁଁ ଫ୍ୟାନ ଲଗେଇକି ଘୋଡେଇହେବି।
ଉୁଁ ତାକୁ ଘୋଡେଇ ଦେଲେ କଣ କହିଲ ସେ ପରିସ୍ରା କରିଦବ ତ ସେ ସବୁ ଯିବ। ତଳ କପଡା ଯିବ ଉପର ବି ଯିବ ସବୁ ଭେଦି ଦବ ଏକାଥରେ ଆଉ ବର୍ଷା ପାଗକୁ ଦେଖୁଛ ତ ଲୁଗାପଟା ଟା ଶୁଖୁନି ଯାହା ତୁ ଗାଧେଇଲା ବେଳକୁ। ଆଉ କୋଉଠି ନେଇ ପକେଇବୁଏରା
ତାକୁ ମ୍ୟାଟ କିଣିଦିଅନ୍ତୁ ସେ ଯୋଉ ଅଏଲ ୱାଲା ମ୍ୟାଟ ରୁହେ
ହୁଁ।
କିନ୍ତୁ ସେ ତ ମୂତି ଦେଲେ ତ ଓଦା ହେଇଯିବ ଆଉ
ହଁ ଦଉଛି ସେଟା ପକଉଛି ପା ତଳେ।
ତଥାପି ସେ ହୁଁ ବର୍ଷା ପାଗ ଥଣ୍ଡା ଲାଗୁଛି ସିଏ ବାରମ୍ବାର ବି ଉଠା ହଉଛି ନା। ଖାଇଲା ପରେ ରହିଛି ତଳେ ମୋତେ ତ ଲାଗୁଚି ସୁସ୍ଥ ତ ଅଛି ଆଉ।
ହ ହଁ ବର୍ଷା ଦିନରେ ମାନେ ସେ କପଡା ଧୋଇଲେ ଟାଇମ୍ ଲାଗୁଚି ଶୁଖିବା ପାଇଁ ଟାଇମ୍ ବହୁତ୍
ହଁ ପରା।
ଛୋଟ ଛୋଟ କପଡ଼ାଗୁରା ଆପଣଙ୍କ ୱାସିଂଙ୍ଗ୍ ମେସିନରେ ନ ହେଲେ ଟିକେ ଶୁଖେଇଦେବେ। ବଡ଼ ବଡ଼ କପଡ଼ା କେମିତି ଶୁଖେଇବି ଆଉ?
ହୁଁ।
ବର୍ଷା ଦିନରେ ଆମେ ବି ହଷ୍ଟେଲ ଭଳିଆ କପଡା ଶୁଖେଇବା ପାଇଁ
ହୁଁ।
କିନ୍ତୁ ଆଜି ବର୍ଷା ହେଲାକୁ ଡ୍ରେସ୍ ବାହାରେ ଶୁଖେଇଥିଲୁ ଆଉ। ବର୍ଷା ହେଲାଣିି ଆମେ ରୁମ୍ ଭିତରେ ଅଛୁ ଆମକୁ ଜଣା ପଡୁନି ରୁମମେଟ୍ କଲ କଲା ଠାରୁ ଆମେ ଯାଇକି ଡ୍ରେସ୍ ଆଣିଲୁ।
ଆଉ ଏମିତିରେ କେମତି ଜାଣିବୁ ତମେ ସବୁ ଭିତରେ ରହିଲ ସେ ବାହାରେ ରହିଲା ଡ୍ରେସ୍ ହଠାତ୍ କେତେବେଳେ ବର୍ଷା ଫର୍ଷା ହବ
ମୁଁ ଖାଲି ବର୍ଷା ଉଠେଇବ ବୋଲି ଭିତରେ ପକେଇଦେଲୁ ପୁଣି ନା ନା ଆମ ବାହାରେ ଯୋଉ ଶୁଖେଇକି ଆସିଥିଲୁ ବର୍ଷା ହେଲା ପୁଣି ଭିତରକୁ ନେଇ ଆସିଲୁ। ପୁଣି ତ ଖରା ହେଲା ଭିତରେ ନେଇକି ବାହାରେ ପକେଇଲୁ ପୁଣି ଏତେ ଜୋରସେ ବର୍ଷା ହେଲା ପୁଣି ଥରେ ବୁଝେଇଲି ତିନିଥର ତିନିଥର ଖାଲି ଏଇପଟ ସେପଟ କରିବାକୁ କହୁଛନ୍ତି। ଆପଣଙ୍କର ଖରା ହଉଥିଲା ନା ସେମିତି ଆଜ୍ଞା
ଖରା ବୋଲି କଣ ଏଇ ସଖାଳେ ଟିକେ କଅଁଳିଥିଲା ତା ତାପରେ ଦଶଟା ସାଢ଼େ ଦଶଟା ଭିତରେ ଟିକ୍ ଟିକେ ଖରା ଦେଇଥିଲା ତାପରେ ପୁଣ ସେମ୍ ହୁଁ ବର୍ଷା ପକେଇଲା ଆଉ କୋଉ ଖରା ନା କଣ ଲୁଗା କିଛି ବି ଶୁଖିନି।
ଏମିତିରେ ନ ଶୁଖିଲେ ସେ
ମାନେ ଓଦା ରହିଲା ବେଳକୁ ଓଦାରେ ହଁ ଓଦାରେ ଆଉ ରହିଲା ମାନେ ଗ୍ୟାସ୍ କରୁଛି
ବହୁତ ଗ୍ୟାସ କରିବ।
ହୁଁ।
କମ୍ଫର୍ଟ ଆଣିକି ପକେଇଲେ ବି କଣ ଏମିତି ସେ ନ ହେଲେ ସ୍ମେଲ କରୁଛି।
ନା ତାର ମୁଁ ସବୁବେଳେ ଡେକ୍ଟଲ୍ ରେଧୁଏ ନା! ସବୁ ହଁ। ହଁ ଡେକ୍ଟଲ୍ ସବୁବେଳେ ଡେକ୍ଟଲ୍ ପକେଇକି ଛୋଟ ଛୁଆ କପଡା ଇନଫେକ୍ସନ୍ ହେଇଯିବ ସବୁବେଳେ ସେଇରା ୟୁଜ୍ କରୁଛୁ ନା!
ନାଇଁ ଛୋଟ ପିଲାଙ୍କୁ ଡେଟଲ୍ ରେ ମୁଁ ତାଙ୍କର ଡ୍ରେସ୍ ପତ୍ର ଧୁଏ। ଆମେ ତ ଆଜି ପର୍ଯ୍ୟନ୍ତ ବି ହଷ୍ଟେଲ ଭିତରେ ରହୁଛୁ ଡେଟଲ୍ ରେ ଗାଧୋଉଚୁ ଡେଟଲ ରେ ସଫା କରୁଛୁ। ଡେଟଲ ଟା ଭଲ। କପଡା ସଫା କରି ଦଉଥିବେ ବର୍ଷା ଦିନ ଗଲା ଆଉ ନ ଶୁଖିଲେ ବି ସେଗୁଡାକ ଦେହରେ ଲାଗିଲେ ଭଲ ନୁହଁ।
ହୁଁ।
ଯାଦୁ କାଛୁ ହେଇଯାଏ ନା ସେ ଓଦା କପଡ଼ା ପିନ୍ଧିଲେ?
ହଁ ଇନ୍ଫେକ୍ସନ୍ ହେଇଯିବ। ସେ ପରିସ୍ରା କଲେ ବି ନିଜ ଡ୍ରେସ ପୁରା ଓଦା ହେଇଯାଇଥିବ ସେ ପୁଣି କଣ କରିବେ? ଅ ସେରା ଥଣ୍ଡା ହେଇଯାଉଛି ସେଥିପାଇଁ ଜମାରୁ ରଖୁନି
ହଁ ଛୋଟ ପିଲା ବର୍ଷା ଆଜି ବି ବର୍ଷା ଜୋରେ ହଉଛି ଥଣ୍ଡା ଥଣ୍ଡା ପାଗ ବି ଅଛି ଆପଣ ବର୍ଷା ହେଇଛି ସେପଟେ ବର୍ଷା ହେଇନି?
ହଁ ବର୍ଷା ହେଇଥିଲା ନା ଥଣ୍ଡା ଲାଗୁଛି ବା। ଥଣ୍ଡା ରୁ ତ ଥଣ୍ଡା ହେଇଗଲାଣି।
ଶୋଇଲା ବଳେ ଭଲସେ ରାତିରେ ଘୋଡ଼େଇକି ଶୋଇଲେ ଭଲ ଲାଗେ।
ଘୋଡ଼େଇକି କୋଉ ଶୋଇପାରିବୁ ରାତିରେ ତ ଝିଅ ଶୋଇ ଦଉନି ଯୋଉ ହଇରାଣ କରୁଛି ଦିନରେ ବହୁତ ଟାଇମ୍ ଶୋଇ ପଡ଼ୁଛି ନା ରାତିରେ ଆଉ ତାକୁ ନିଦ ହଉନି ସେ ଜମା ସଉନି ଖାଲି କାଉଁ କାଉଁ କରିକି ରାତିରେ କମ୍ପଉଛି। କ କରିବୁ ତାକୁ ଧରିକି ବସ ତାକୁ ଖାଇବାକୁ ଦେ ଟିକେ ଶୋଇଥିବ ପୁଣି ଉଠିବ ଏମିତି ହଇରାଣ କରୁଛି। ରାତି ଏଗାରଟା ସାଢ଼େ ଗୋଟାରୁ ଉଠିବ ସଖାଳ ଭୋରୁ ଭୋରୁ ହେଇକି ସାଢ଼େ ପାଞ୍ଚଟା ଛ ଟା ରୁ ପୁଣି ସୋଇବ।
ସେ ବାପଣଙ୍କର ଛୋଟ ଛୁଆ ସିଏ କଣ ଖାଉଛି ପାଉଡର୍ ଫାଉଡର୍ ଖାଉଛି?
ନା ନା ସେ ତିନି ମାସ ଛୁଆ କ୍ଷୀର ଖାଉଛି ଏ ଛଅ ମାସ ହେଲେ ଯାଇକି ଦେବି ନା ଏଇନା ଆଉ ଦେବି କି
ଛଅ ମାସରେ ଖାଦ୍ୟ ଖାଇବ।
କ୍ଷୀର ପାଉଡର ଗୋଟେ ଥାଆନ୍ତି?
ଯାହାର କ୍ଷୀର ନ ହୁଏ ସେମାନେ ସେଇଟା ଦିଅନ୍ତି।
ସେମାନେ ଖାଇବା ଷ୍ଟାର୍ଟ କରନ୍ତି ବଡ଼ ହେଲେ ସେମାନେ ସବୁ ଖାଇବା ଖାଆନ୍ତି ଦାନ୍ତ ଉଠିଲେ।
ହୁଁ ହୁଁ। ଡକ୍ଟର କହିିଛି ଛୁଆଙ୍କୁ ଛ ମାସ ପର୍ଯ୍ୟନ୍ତ ମା କ୍ଷୀର ହିଁ ଦବା ଠିକ୍। ତାପରେ ଛଅ ମାସ ପରେ ତମେ ଖାଦ୍ୟ ଦବ। ସେଇଠୁ ଧୀରେ ଧୀରେ ଯାହା ଖାଇବାଟା ଖାଇଲେ ତାପରେ ତମେ ଯାହା ଦବା କଥା ଦବ ଆଉ।
ଛୋଟ ଛୁଆ ନା ଆପଣଙ୍କୁ ଆପଣଙ୍କୁ ବି ଥଣ୍ଡା ନହେଲେ ତାଙ୍କୁ ବି ଥଣ୍ଡା ନହବାଟା ହିଁ ଭଲ।
ହଁ ସେଇଥିପାଇଁ ତ ଜଗି ରଖି ମାନେ ଗାଧ ବି ବେଶୀ ନୁହେଁ ଧୋଇ ଧୁଆ ହେଇକିନା ପଳେଇ ଆସିବେ ଗାଧୋଇନି କହିଁକି ନା ବେଶୀ ଯଦି ଗାଧୋଇବି ଥଣ୍ଡା ଯେମିତିହେଲେ ବି ହବ।
ଆଉ ହୁ ସେଥିପାଇଁ ଗାଧୁଆ ଧୁଆ ନାହିଁ ପାଣି ବି ବେଶୀ ହୁଏନି ତଥାପି ତ ତାକୁ ଥଣ୍ଡାରେ ରହୁଛି କମୁନି ଛୋଟ ଛୁଆ ନା। ଟିକେ ପାଣି ହାତ ହେଇଗଲା ତାକୁ ଥଣ୍ଡା ଟା ଧରି ଦଉଛି ଆମର ହବ କିଛି ନାହିଁ ଆମେ ଚଳେଇଦମୁ। ସିଏ ଛୋଟ ଛୁଆ ତାଙ୍କର ଏଇ ଶୋଇପାରିବେନି ରାତିରେ ନାକ ଚୁଟି ହେଇଯିବ। ଆଖି ନେଜେରା ଭିଡ଼ି ଦବ ଅନେଇ ପାରିବନି। କଣ କରିବୁ?
ତା ପାଇଁ ଔଷଧ ବି ରଖିଛି। ନା କ ଡ୍ରପ ଆଖି ଡ୍ରପ ରା ସବୁ ରଖିଛି ହେଲେ ବି ତ କମୁନି କଣ କରିବା ଏଇଥିପାଇଁ ତ ଘରକୁ ବି ଟିକେ ଯାଏ
କହିଥିଲି ଆଜି।
ଦିନରେ ନା ଦିନରେ ଆଜି ହେଇଥିଲା ଡାଲମା ଆଉ ଜହ୍ନିଆଳୁ ଭଜା ହେଇଥିଲା। ଆଉ ଯୋଉ ଯାଇ ପକେଇକି ଶାଗ ଭାଜିଥିଲି ଆଉ ବଡ଼ି ଚୁରା ହେଇଥିଲା।
ଏତିିକି କରୁଛି ଆଉ। ଘରେ ଆମ୍ବ ତ ଥିଲା
ପଖାଲ ସୁଧା ଖାଇବା ଆଇଟମ୍ ସବୁ ବଢ଼ିଆ। ଏ ସବୁ ମାନେ ପାଖାଳ ସହିତ ଖାଇଲେ ମସ୍ତ ଲାଗେ। ଗରମ ସହିତ ବି ଜମାର ଭଲ ଲାଗେନି।
ନା ଥାଉ ଗରମ ସକାଳେ ନାଇଁ ନାଇଁ ସକାଳ ପଖାଳ ସାଙ୍ଗରେ ହେଇଥିଲା ନା। ଆଳୁ ଭଜା ଥିଲା ଇଏ ଥିଲା ସେଟା ସବୁ ସଖାଳେ ଖାଇଥିଲୁ। ତାପରେ ଗାଧୁଆ ପରେ ଏରା ଖାଇଥିଲେ
ଯାଇ ପକା ସାଗଭଜା ଆଉ ଯୋଉ କହିଲେ କଣ ବଡି ଚୁଡ଼ା ସେଗୁଡା ମସ୍ତ ଲାଗେ ପଖାଳ ସହିତ ଖାଇଲେ।
ସତକଥା। ଖାଲି ବଡିଚୁରା ଲଗେଇକି ବେଲେ ଭାତ ଖାଇଦବ। ସେ ଗୋଟେ ଏମିତି ଜିନିଷ ବଡି ଚୁରା ଛତୁ ଏସବୁ ଭାଜି ଦେଇଦବ ଆଉ ବାସ୍ନା ରେ ପେଟ ଫୁଡିଯିବ
ଆ ତ ପତ ତ ମଙ୍ଗଲି ପତ୍ର କଖ ସବୁ ହେଇ ଆ କିଛି ଖାଇବାକୁ ଇଛା ହେଲାନି
ଆମର ଗାଁ ଗାଁ ବୁଲି ଆମେ ଅଛୁ ମାନେ ଆମେ ତ ସେଇ ଛତୁ ପାଇବୁ ନା ଯୋଉ ଫୁଟା ଛତୁ
ହଁ ସେଇଟାହିଁ ସେଇଟାହିଁ ଭଲ ଚତୁ
ସେଇ ସେଇଟା ଭାଜି ଦବ ପୁରା ବାସ୍ନା ମହକେଇ ଦବ ତା ଟେଷ୍ଟ ପୁରା ଅଲଗା
କୋଉଠି ମିଳିବ ବି ନାହିଁ ସେଇଟାହିଁ ସବୁଠାରୁ ଦାମି ଆଉ ସେଇଟା ଭଲ
କୋଉ ଦୋକାନରେ ବି ପାଇବନି ସତ କଥା ଆମେ ତ ଯୋରା କିଣି ଆଣିକି ଖାଉଛ ହେରା କଣ ସେଇ ଟେଷ୍ଟ ଅଛି ନା କଣ ହୁଁ
ଘର ଖାଇବା ପାଇଁ ଟାଇମ୍ ହେଇଗଲାଣି ଆଣ ଯେତେବେଲେ ପିଇବେ ନହେଲେ କରି କରିଦେବେ ଆଉ
ହଁ ତାହା ହେଲେ ଯ ଖାଇଦିଅ ଯ
ଫ୍ରି ହେଲେ ମତେ କଲ୍ କରିବି
ହଁ ହଁ କରିବି ମେସେଜ କରିବି କଥା ହବା ହଁ ହଁ